ଆଜ୍ଞା ମୋ ଶବ୍ଦ ଆପଣଙ୍କୁ ଆସୁଅଛି?
ସାରେ ଆଜ୍ଞା ନମସ୍କାର ଆପଣ କେମତି ଅଛନ୍ତି ମୋ କଥା ଆପଣଙ୍କୁ ଠିକ୍ ସେ ଶୁଭୁଚି?
ଆଜ୍ଞା ଆଜ୍ଞା ମୋ କଥା ଆପଣ ହେ
ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭୁଚି? ଆଜ୍ଞା ଆଜ୍ଞା ଆଜ୍ଞା ଆମେ ବୋହୁତ ଭଲରେ ଅଛୁ ଆପଣ କେମତି ଆପଣ କେମତି ଅଛନ୍ତି ମୁଁ ଆପଣ ଭଲ ଅଛନ୍ତି।
ଆଜ୍ଞା ଭଲ ଭାବରେ ଅଛୁ ଆପଣଙ୍କର ରା
ହଁ। ଆଜ୍ଞା ଆଜ୍ଞା ଆମର ଆଜ୍ଞା ରାତ୍ରି ଭୋଜନ ଆଜ୍ଞା ସରିଲାଣି ଆପଣଙ୍କର ରାତ୍ରି ଭୋଜନ ସଇଲାଣି?
ଆଜ୍ଞା ଆପଣ ଆପଣଙ୍କ ରାତ୍ରିରେ ଆମେ ଏବେ ହିଁ ଜସ୍ ରାତ୍ରି ଭୋ ଭୋଜନ କରିି ଆପଣଙ୍କ ଆଜି ରାତି ରା
ଓ ଓହୋ। ଆଜ୍ଞା ଆମେ ତ ସକାଳେ ଯାହା ଖାଇଥିଲୁ ଆଜ୍ଞା ସେଥିରେ ଟିକେ ଗୋଟାଏ ପରିବର୍ତ୍ତନ ଆମର ଭା ତ ଆଉ ମାଛ ତରକାରୀ ଆଜ୍ଞା ଭେଣ୍ଡି ଆଳୁ ଭଜା ଆପଣ କଣ ଖାଇଥିଲେ? ଆ
ଥିଉ
ତି ଆମେ ଖାଇ ରାତ୍ରି ଭୋ
ଆଜ୍ଞା ଆପଣ ରାତିରେ ଇପି ଖାଉଚନ୍ତି ଆ
ଟିକେ ଭୋକ ଏତେ ନହବା ନଥିବାରୁ ଇପି ମା ଟିକେ ଖାଇଲୁ ଆଜ୍ଞା।
ଆପଣ ଜଳଖିଆରେ କଣ ଟିକେ ହେବି ଖାଦ୍ୟ ଖାଇ ଦେଇଥିଲେ ବୋଧେ ଅତ୍ୟଧିକ ମାତ୍ରାରେ।
ନା ଆଜ୍ଞା ଆମେ ଜଳଖିଆ କିଛି ଖାଇ ହେଇନଥିଲୁ ଖରା ବେଳେ ଯୋଉ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
ଖାଦ୍ୟ ହଜମ ହେଇନଥିଲା। ତ ଆଜ୍ଞା ଆମେ ଏବେ ଆଜ୍ଞା ଆମ ପେଟ ପୁରା ପୂର୍ଣ୍ଣ ହୋଇଯାଇଛି।
ଓହୋଃ ଆପଣ ତାହେଲେ ୟିପି ଖାଇ ଦେଇଛନ୍ତି ଏତିକି ରେ ନା ଆପଣଙ୍କ ପେଟ ଫୁଲ। ବହୁତ ହି ଭଲ ଖାଦ୍ୟ ଆପଣ ଖାଇଛନ୍ତି ରାତି ଅଧରେ। ଆପଣ ଖାଇବା କଥା ନୁହଁ କିନ୍ତୁ ଆପଣ ଖାଇ ଦେଇଛନ୍ତି ଆଉ।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
ହଁ। ଆପଣ କାଲି ମହାବିଦ୍ୟାଳୟ ଯିବେ?
ଆଜ୍ଞା
ଆଜ୍ଞା।
ମୁଁ ତ ପୁରୀ ଯିବି କି ନାଇଁ ହେଲେ ଯିବାକୁ ଯିବାକୁ ଇଚ୍ଛା ନାହିଁ ଯଦି ସାଙ୍ଗ ପଡ଼ିବ ଆଜ୍ଞା ବାଧ୍ୟ ହେଇ
ଆମର ବି ଆଜ୍ଞା ସେଇ କଥା ଆମର ବି ଆଜ୍ଞା ସେଇ କଥା ଆମର ଆଜ୍ଞା ଯିବାର ଏତେ କିଛି କଥା ନହିଁ ଆମର ଯଦି କ୍ଲାସ ଅଛି ଯେ ଆମର ବେଲି ଆଜ୍ଞା ଆପଣଙ୍କର କାଲି ଏମ୍ ଡ଼ି ସି କ୍ଲାସ ଅଛି? ଏମ୍ ଡ଼ି ସି କ୍ଲା ଅଛି।
କିଛି କ୍ଲାସ ନାଇଁ। କାଲି ଆମର ଆଜ୍ଞା କାଳ ଦଶଟା ବେଳୁ ଆଜ୍ଞା କାଲି
ଆଜ୍ଞା କାଳାଂସ ଆମର କାଲି ଆଜ୍ଞା ଆମର କାଲି ଏ ଇ ସି ଆଜ୍ଞା କାଲି ଆପଣଙ୍କର ଏ ଇ ସି କ୍ଲାସ୍ ଅଛି କି? ଆମର ଇଂଲିଶ ଇଂରାଜୀ। ଇଂରାଜୀ କ୍ଲାସ ଆପଣ କଳାଂସ ଅଛି କିଛି ଇଂରାଜୀ?
ସେ ଆପଣ ମୁଁ ଆଜ୍ଞା
ହଁ ଆମର କାଲି କଣ ଅଛି ବୋଲି ଆମର ସାଙ୍ଗ ଆମର ସାଙ୍ଗ ସାଥି ମାନେ କହୁଛନ୍ତି ଆମର କାଲି ଅଛି ବୋଲି। ତେଣୁ ମୁଁ ଟିକେ ଦେଖେ କାଲି ସକାଳେ କଣ ହଉଛି।
ଓହୋଃ ତ ଆପଣଙ୍କୁ କା କାଲି କଲେଜ ଯା
ହଁ ଆଜ୍ଞା। ଆ ଆମର ଗୋଟେ ନୂତନ ଆଜ୍ଞା
ରବିବାର ଭ୍ରମଣ କରିବାକୁ ଇଚ୍ଛା କଲେ ଆପଣ ଯେମିତିକି ଆମେ ଭ୍ରମଣ କରିବା ପାଇଁ ବାହାରିଲେ।
ଆଜ୍ଞା ଭ୍ରମଣ କରିବାରେ ଆମର କିଛି ଅସୁବିଧା ନାହିଁ ଯେ ଆଜ୍ଞା ଭ୍ରମଣ କରିବାର କିଛି ଅସୁବିଧା ନାହିଁ ଯେ, ଆପଣ ଯଦି ବାହାରନ୍ତେ ଆମେ ବି ଆଜ୍ଞା ବାହାରନ୍ତୁ।
ଆଜ୍ଞା ଠିକ ଅଛି।
ଆଜ୍ଞା ଆଜ୍ଞା ତାଙ୍କ ସହିତ ହିଁ ଆମେ ଆଜ୍ଞା ଅସୁବିଧା।
ରବିବାର
। ଆଜ୍ଞା ଆପଣ ଜଣେଇଲେ ମୁଁ ଧନ୍ୟ ମନେ ହେବି। ଆଜ୍ଞା ଠିକ କଥା ଆଜ୍ଞା ଆପଣ କୁଆଡ଼େ ଯିବାର ଅଛି ଆଜ୍ଞା ଆପଣ ଅଛି କି ଯିବାର ଅଛି କୁଆଡ଼େ ରବିବାର ଦିନ?
ନାଁ ଆଜ୍ଞା କିଛି ଯୋଗାଯୋଗ ହୋଇ ନାହିଁ ମୁଁ ଆଜ୍ଞା ଆପଣଙ୍କୁ କହିଲି। ତ ଆମେ ଆଜ୍ଞା ସାଙ୍ଗରେଆକୁ ସକାଳୁ ସକାଳୁ ବାହାରିଲେ ବହୁତ ଭଲ ହୁଅନ୍ତା।
ହଁ ସକାଳ ଆଜ୍ଞା ଚାଲୁ ନାହାଁନ୍ତି ଆଜ୍ଞା ରବିବାର ଦିନ ଆମେ ସକାଳୁଆ ସକାଳୁଆ ଧଉଳି ଟିକେ ଯିିବା। ଆଜ୍ଞା। ଧଉଳି ଯିବା।
ଧଉଳି ଯିବା ଆଜ୍ଞା ଆମେ ଟିକେ ଗେରାସ୍ ଗ୍ୟାସ୍ ଆଡେଊ ଗଲେ ଟିକେ ଭଲ ହୁଅନ୍ତା। ।
ଆଜ୍ଞା ଡେରାସ ଆଜ୍ଞା କିଛି ଅୁବିଧାହିଁଜ୍ଞା।
କଲେ ଭଲ
ଆଜ୍ଞା ହଁ ଗଲ କିଛି ଅଶ୍ ସୁବିଧା ନାହିଁ ଆମର ଆଜ୍ଞା କିଛି ଅସୁବିଧା ନାଁ ଆମର ଯୋଉ ମିତ୍ର ଅଛନ୍ତି। ଓହ ମାତ୍ର କୋଡ଼ିଏ କିଲୋମିଟର ନାଇଁ। ଆଜ୍ଞା କୋଡିଏ ଗଜ ଦୂର ତ କିଛି ଅସୁବିଧା ନାହିଁ ଆଜ୍ଞ ଆମର।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
ଓହୋ। ଓ କିଛି ଅସୁବିଧା ନାହିଁ ଆମର ଆଜ୍ଞା। ଆମର ଯୋଉ ମିତ୍ର ଅଛନ୍ତି ସେ ଟିକେ ଆମର କାପୁରସ ଭଳିିଆ ତ ତାକୁ ଟିକେ ସମ୍ଭାଳିବାକୁ ଟିକେ ଅସୁବିଧା ହୁଏ।
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି।
ଆଜ୍ଞା।
ଆମେ ଦାଇପରି ସକାଳୁ ସକାଳୁ ତ ଆମେ କେରା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
ମଧ୍ୟ ଦେ ମିଳିପାରେ ଆମ୍ଭ ମାନଙ୍କୁ।
ଓ ହୋ ଆଉ ହଁ ଚନ୍ଦକ ଆଜ୍ଞା ହାତୀ ହାତୀ ଆଜ୍ଞା ନିଶ୍ଚିତ ଭାବରେ ଥିବେ ସେଠି ଆମେ ଯଥା ସମ୍ଭବ ଚେଷ୍ଟା କରିବା ଆମେ ଯିବାକୁ।
ଆଜ୍ଞା ଆଜ୍ଞା।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
ତ ଆମେ ସବୁର ଜିନିଷ ଆମେ ଦେଖିକି ଆସିପାରିବା ଯଦି ଆମେ ଏଇ ଟିକେ ଜଲ୍ଦି ବାହାରିଲେ ସ
ଆଜ୍ଞା ସେଠି ଗଲେ ଆମେ ପାଣି ଦେଖିପାରିବା ଆ ବହୁତ ହି ଭଲ। ବହୁତ ହି ଭଲ ଲା
ଆଜ୍ଞା ପାଣି ଗାମ ଦେଖିବେ। ଆପଣ ସେଟା ବହୁତ ବଢିଆ ଜାଗାଟା ଆପଣ ସେଇଠି ବର୍ଷ ବସିକି ମନୋରଞ୍ଜନ ନେଇ ପରିବେଶ।
ହଁ ଉହ୍ ଆଜ୍ଞା ମନୋରଞ୍ଜନ ମଧ୍ୟ ନେଇପାରିବା। ହଁ ଠିକ କ ଅଛି ଆମେ ଆଜ୍ଞା ଦେଖିବା ଆମେ କଣ କରୁଛୁ ଆମେ ଆମର ଆମର କାପୁରୁଷ ମିତ୍ରଙ୍କୁ କହୁଛୁ ଯଦି ସେ ସଠିକ ଭାବରେ ଆମକୁ କହିଲେ ତେଳୁ ଆମେ ଯିବା।
। ହେଲେ ଆମେ
ଆଜ୍ଞା ଠିକ ଅଛି କିଛି ଅସୁବିଧା ନାହିଁ। ଆଜ୍ଞା ତେଲ ଖର୍ଚ୍ଚ ଯାହା ଟିକେ ପଡିବ ଆମେ ତାଙ୍କୁ ଦେଇଦବୁ ଆମର କିଛି ଅଶୁବିଧା ନାହିଁ।
ଆଜ୍ଞା ତେଲ
କିବା କାହିଁନା ଆମର ସେ
ଖର୍ଚ୍ଚ ଆପଣ ଦେଇଦେଲେ ଆପଣଙ୍କ ମିତ୍ର ଆପଣଙ୍କ କୁ ଖାଇବା ଖର୍ଚ୍ଚ ବେ ଆପଣ୍ ଆପଣ ଆସିଲା ବେଳେ ସେଇ ସେଇ ଜାଗାରେ ଗୋଟେ ଖାଦ୍ୟ ମିଳେ। ତା ହିଲା ବେଳେ ଆନନ୍ଦ ହବ ମଚିତା
ଆନନ୍ଦ ହବ ଆଜ୍ଞା ଆପଣ ଖାଇଚନ୍ତି ବୋଧେ ସେଠି? ଆପଣ ଖାଇଚନ୍ତି ବୋଧେ?
କି ଆମେ ସେଇ ଜାଗାର । ତମ କହୁଛାଇଲେ ବହୁତ ଭଲ ହେଇପାରିବ।
ଆପଣ ହଁ ଠିକ୍ ଅଛି ବଛା ଆଜ୍ଞା ଆମେ ଆପଣ ଆ ଆଜ୍ଞା ଠିକ୍ ଅଛି ଆମେ ଆମ ମିତ୍ରଙ୍କୁ କାପୁରୁଷ ମିତ୍ରଙ୍କୁ କହିବା ଦେଖିବା ଯଦି ସେ କଣ କହୁଛନ୍ତି?
ଆଜ୍ଞା ଆଞ୍ଜା ଆପଣ ତାଙ୍କୁ ଟିକେ କହିଲେ
ହଁ।
ହେଲେ ଆବୁ ତାଙ୍କୁ ଆପଣ କେ ମ୍ କେମତି କଣ ଆମେ ଟିକେ ଭ୍ରମଣ କରି ଆସି ପାରିବା ଆମେ।
ଆଜ୍ଞା। ହଁ ହଁ। ନାଇଁ ଆମର କିଛି ଅସୁବିଧା ନାହିଁ କି ଆମେ ସେ ତାଙ୍କରି ଯୋଗୁ ଆମେ କିଛି କୁଆଡେ ଆମେ ଯାଇପାରୁନ। ଆ ଆ ଠିକ୍ ଅଛି। ଆଜ୍ଞା ଆମେ ଆପ ଆମେ ଆମେ ଏବେ କିଏ କିଏ ଯିବା ଟିକେ କହୁନାହାନ୍ତି ଆଜ୍ଞା?
ଆମ୍ ମୋ ପାଖରେ ବି ଦୁଇ ଚ ଚାକିଆ ଯାନ ଆମ ସେ ଯୋଉ
ଓହୋ
ଭଦ୍ରକ
ଆଜ୍ଞା ଭଦ୍ର ବ୍ୟକ୍ତି ଆଜ୍ଞା ଆଜ୍ଞା ହଉ।
ଦୋକାନ ଯୋଉ ପୁରୁଷ ମିତ୍ର ମାନଙ୍କ ବସ୍।
ଆ ଆଜ୍ଞା ପୁରୁଷ ମି ପସିଚନ୍ତି ଆଜ୍ଞା ସେ ଦୁଇ ଆଜ୍ଞା ହଁ।
ଆଉ ଗୋଟେ ଦୁଇ ଆଉ ଗୋଟେ ପିଲାଟେ ଆପଣ ଜାଣିଥିବେ ସିଏ ଏବେ ଓ ଓଡିଶାକୁ ସେ ବୋଧେ ନାହାନ୍ତି ଆଉ ଗୋଟେ ଆପ୍
ଆଗେ ଆଗେ ଜାଣିଚି ଆଜ୍ଞା।
ହଁ ଆଗେ ଆଗେ ନିଶ୍ଚିତ ଭାବେ ଜାଣିଚି ତାକୁ।
ତିନି କଟିଆ ଯାନକୁ ଚଲେଇବା ପାଇଁ ସେ ତା ପାଇଁ ତିନି ଚକିଆ କାନ
ଓହୋ ତିନି ଚକିଆ ଯା ଆଜ୍ଞା ଆଜ୍ଞା ତାଙ୍କର ଟଲି ସଜାଡିଆବା କାରସ
କାମକ ଆଜ୍ଞା ନାଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଠିକ୍ କଟ
ଆ ଆଜ୍ଞା ଆଜ୍ଞା ଆଜ୍ଞା ଆମର ମନେ ଅଛି ଆଜ୍ଞା।
ମୁଁ ବି ଆଜ୍ଞା ଆସିବି ଆଉ ଆପଣ ଦି ଜଣ ଆମେ ରହିଲେ ଏତିକି ଆମେ ଆଜ୍ଞା ମିଶିକି ଯିବା।
ଆଜ୍ଞା ଠିକ୍ କଥା ଆଜ୍ଞା ବହୁତି ହିଁ ଭଲ କଥା। ଗଲେ କିଛି ନାଇଁ ଆମର। ଆଜ୍ଞା ଦେଖିବା ଆଜ୍ଞା ଆମା ଆମ ଆମ
ଯଦି ଏଇ ଏଇ ଏଇ ଯୋଉ ଆମର ଚାଲିଛି ବାର୍ତାଳ ତ ସେଥିରେ ଆମ୍ଭମାନଙ୍କୁ ବହୁତ ଖୁସି ଲାଗିବ।
ପ ଆମର ସାଙ୍ଗ ମାନଙ୍କୁ କହିଲେ ଆମେ ସାଙ୍ଗମାନଙ୍କୁ କହିଲେ ସେ ଖାଲି କଲରେ କଥା ରହ ତାଙ୍କୁ କହିଲେ ମକରାକୁ କେହି ଆଉ କଲ ଉଠ
ଆଜ୍ଞା ଆଜ୍ଞା କେହି ଉଠେଇବେ ନାଇଁ ଆଜ୍ଞା ଆଜ୍ଞା ଆମର ଅଭ୍ୟାସ ହେଇଗଲାଣି କେ ସେମତି ଶୁଣି ଶୁଣି।
ଉଠେଇକା ଆଜ୍ଞା
ଆଜ୍ଞା ହେ ହା ଆଜ୍ଞା ଆମର ସେଥିପାଇଁ କା ବହୁତ ଥର ସେମିତି ହେଇଗଲାଣି। ମନରେ ଭାବି ଦେଇଥିବୁ କିନ୍ତୁ କିଛି କରି
ସେତା କହୁଥିଲି।
ଆଜ୍ଞା। ଆଜ୍ଞା ଆମର ଥରେ ମନେ ଅଛି ଆମର ବାବୁ କହିଥିଲେ ଆମର ମ୍ୟାଗି କରି ଖାଇବା ଆମର ଇ ପି କରି ଖାଇବା। ଆଜ୍ଞା ଆଜ୍ଞା କହିଥିଲେ ଆମର ଜଣେ ବାବୁ କହିନଥିଲେ ଆଜ୍ଞା ମ୍ୟାଗି କରି ଖାଇଆଇ ଦୋକାନରେ ବସନ୍ତି ଯୋଉ ବାବୁ ଆମର ହାଁ ହେ ଟିକେ
ଆଜ୍ଞା ସେ କଥା କହିଲେ
ଆଜ୍ଞା। ସେ ଘର ଯାଏ ସେମିତି ରହିଗଲା ଆଉ ବାହାରକୁ ଆସିଲା ନାହିଁ ଅମୁଲ ପକେଇ କରିବା ପାଇଁ କହି ନା ଅମୁଲ ପକେଇ କରିବା ଅମୁଲ ବଟର ହିଁ, ହିଁ
ସେ ଆଜ୍ଞ ସବୁ କଥା ଏ ସରିଗଲେ ହଁ।
ହୁଁ ଆ ସେମତି କହିଦଉଛନ୍ତି ବେଳେ ବେଳେ
ନା ଘରୁ ସେ ଖାଲି ଆପଣ ଆମ ଅନସ କୁ ବୁଝେଇବା ପାଇଁ ଏଇ ସବୁ କଥା ସେ ବି ଜାଣିଛନ୍ତି ଏଗୁଡା ସେ କିଛି କିଛି କରି ଆଜ୍ଞା ଆଜ୍ଞା।
ହୁଁ ଆଦ୍ୟ ଆଜ୍ଞା ଆପଣଙ୍କ ତ ଖିଆପିଆ ଆପଣ ବଧେ ଶୋଇବାକୁ
ଅବୋଧ ବାଳକ ଟିଏ ଅଛି ଆଜ୍ଞା ମୁଁ ଆଉ କିସ ସମୟ ପରେ କଣ
ଆଜ୍ଞା ଆଜ୍ଞା ମୁଁ ଏବେ ଯାଉଛି ଆଜ୍ଞା ଶୁୟନ କରିବି କାହିଁକି ନା ଆମକୁ ଟିକେ ଅତ୍ୟନ୍ତ ଭାବରେ ନିଦ ଲାଗିଲାଣି ଏମ ସକାଳେ ଟିକେ ଆଜି ଜଲଦି ଉଠି ଯାଇଥିଲୁ। ଦେଇଥିବାରୁ ଠିକ ଅଛି ଆଜ୍ଞା। ରଖୁଛି ନମସ୍କାର, ଜୟ ଜଗନ୍ନାଥ, ଶୁଭରାତ୍ରି, ଶୁଭକାମନା। ନମସ୍କାର।